ହଁ ହ
ହ୍ୟାଲୋ ଆରେ ଦେବ ଦତ୍ତ କଣ କରୁଛୁ ଆଁ ବାହା କୋଉଠି ଅଛୁ?
ଆରେ ମୁଁ ତ ଗାଁ ରେ ଅଛି ପ୍ରବଳରୁୁ ଅତି ପ୍ରବଳ ମାତ୍ରାରେ ବର୍ଷା ହଉଛି ଆଉ ତମର ସେପଟେ କେମିତି ମେଘ ହ ଏ ଟିକେ କହିଲୁ? ମୁଁ କହୁଥିଲି କି ତମର ସେପଟେ ତ ମେଘ ଟିକେ ଅଧିକ ହଉ ଥିବ ତ କଣ କେମିତି କଣ ମେକ କହୁଚୁ ମତେ ଟିକେ କହିବୁ କି?
ଆମର ଏଇଠି ଗତ ହଉଛି ତାପରେ ବର୍ଷା ହେଇକି ବିଲ ବାଡି ପୁରା ବୁଡିଗଲାଣି ନଦୀ ବି ବଢି ଆସି ଗାଁ ଲୋକେ କେଜାଣି ଗାଁ ସବୁ ଲୋକ ବହୁତ ଅସୁବିଧାରେ ହଇରାଣ ହେ ହଁ
ଯେହେତୁ ତୁ ଯାଜାପୁରରେ ରହୁ ଥିବୁ ମୁଁ ଶୁଣିଥିଲ ସେଇଟା ଟିକେ ପବନ ମୁଁ ଶଣିିବାକୁ ଚାହୁଁନି
ଆମର ଏପଟ ତ ସେମିତି କିଛି ନାହିଁ ମୁଁ କାଲି ନିୟୁଜ ଦେଖୁଛିି କି ତମର ଗୋଟେ ଗନ୍ଧରେ ଏଲୋ ୱାର୍ଣିଂ ଅଛି ଯେମିତି ପୁରା ବର୍ଷା ବର୍ଷା ପ୍ରବଳରୁ ଅତି ପ୍ରବଳ। ହବ ହେଲେ ମୁଁ କହୁଥିଲି ଜାଣିଛୁ କୋରାପୁଟ ଆମର ମାନେ ଗୋଟେ ଜି ପିକନିକ୍ ପ୍ଲେସ ଆଉ ପୁରା ହରିଆଲି ହେଇକି ଅଛି ଏବେ ବର୍ଷା ଏବେ ହେଇ ହଉ ସମସ୍ତେ ଯାଇକି ଗୋଟେ କୋରାପୁଟ ଯାଇଥାନ୍ତେ ଆମେ ଗୋଟେ ପିକନିକ କରିଥାନ୍ତେ? ଆଉ ଗୋଟେ ଭୋଜି ଟେ ମ
ହ
ଖାଇ ପିଇକି ମଜା ମସ୍ତି କରିକି ଆସିବା। ହ
ଆଛା ଆଛା ତୁ ଯିବା କିନ୍ତୁ ସେଇଠି କଣ ଭଲ କହିବୁକି ଆଉ ମୋ ଟିକେ ବାହାରକୁ ଆସିକି ଭଲସେ ମତେ କହ ତୁ ବିଶାଖା ବିଷୟରେ?
ଦେଖେ କୋରାପୁଟ୍ ରେ ତ ଆମର ବହୁତ ଗୁଡିଏ ଝରଣା ଅଛି। ଏବଂ ଖସଡା ଜଳପ୍ରପାତ ଏଇଗୁଡା ତ ବହୁତ ଅଛି। ଯେହେତୁ ବଢିଆ ମଜା ହଉଚି ତ ଆମେ କୋଡାପ୍ସ ଏଇଠି ଟିକେ ବୁଲା ପିକନିକ୍ ହେଇକି ଆସିବା ଆଉ। ଭୋଜି ଭାତ ଟିକେ କରିକି ଆଉ।
ଆରେ ମୁଁ କହୁଥିଲି କି ତୁ, ଯାହା କହିଲୁ ମତେ ଠିକ୍ ସେ ଶୁଭା ଗଲା ନାହିଁ। ମୁଁ କହୁଥିଲି କି ତୁ, ପୁଣି ସେଇ କଥାଟାକୁ ରିପିଟ୍ କରିଦେଲେ ମୁଁ ଫୁଟ୍ ପିଚ୍ ଏ ଟିକେ ଭଲ୍ ସେ ଶୁଣିଥାନ୍ତି ଆଉ।
ମୁଁ ଯିବି ଆମର କୋରାପୁଟ ନାଇଁ, କୋରାପୁଟ! ସେଇଠିକି ଆମେ ଯିବା ପିକ୍ ନିକ୍ ଗୋଟେ କରିବା, ସମସ୍ତଙ୍କୁ ଡାକିବା ସାଙ୍ଗ ସାଥିକି। ଆଉ ଭୋଜିି କରିବା ଆସିବା ଆଉ।
ଆରେ ହଁ କରିବା, କିନ୍ତୁ ମୁଁ ତୋତେ ପଚାରୁଛି କି, ଯୋ- ଯାଇଥିଲୁ କୋଉଠି କଁ? ସୁବିଧା ଅଛି, କେତେ କଣ ସବୁ ବିଷୟରେ ମୁଁ ଜାଣିବାକୁ ଚାହୁଁଚି? ତ ସବୁ ଟିକେ ତୁ କହିଲେ ଟିକେ ଭଲ ହେଇଥାନ୍ତା।
ସବୁ ସୁବିଧା ମୁଁ କରିଦେଇଚି। ଆମର ଜଣଙ୍କା ଗୋଟେ ଗୋଟେ ଟିକେଟ୍ ରହୁଚି, ପଚିଶହ ଟଙ୍କା। ଆଉ ଆମର ଯୋଉ ମିଲୁ ଭାଇ, ସେଇଠି ଆର ଢା-ଢାବା ପାଖରେ ବସ୍ ଟି ରହିବ। ସେଇଠୁ ଆମେ ରହିବା, ଚାଳ-ଚାଳିଶି ସିଟ୍ ରେ ବସ୍ ଟେ ବୁକିଂ କରିଚି। ସେଇଟାରେ ଆମେ ସମସ୍ତେ ଯିବା ଆମର ସବୁ ପିଲା ଚାଳଶି ହେଇଯାଉଚନ୍ତି ନା, ଆଉ ଟିକେ କମ୍ ହଉଚନି?
ଆରେ ପିଲା କ ପିଲା କଥା ଜାଣିପାରୁନୁ ନା, ଆରେ ତୁ ଯେତିକି କହିବୁ ଆମେ ସେତିକି ପିଲା ଯିବୁ।
ଖାଲି କହୁଛନ୍ତି, ସୁବିଧାଟେ ରହିବାକୁ କୋଉ କୋଉ ହୋଟେଲ୍ ରେ ଏମିତି କହିଲୁ କୋଉ ହୋଟେଲ ରେ ଭଲ ହବ?
ଆମର ଯଦି ଚାଳ ପିଲା ଜଣଙ୍କା ପଚିଶହ ଲାଖେ ହେଲେ, ଅଶୀରୁ ନବେ ହଜାର ଟଙ୍କା ହେଇଯାଉଛି। ତୁ ଯଦି କହିବୁ ତା, ହେଲେ ବସ୍ ଟେ ଭଡା କରିଆ, ନହେଲେ ଆମେ ଆମେନ୍ ମାନେ ନିଜେ ଗୋଟେ ବାଇକ୍ ରାଇଡ୍ କରି, ସେଇଥିରେ ଯିବା। ଆଉ ମଜାମସ୍ତି କରିକି ଆସିଆ ଭୋଜି କରିକି।
ଆରେ ଯେହେତୁ ତୋର ବେଶୀ ଅନୁଭୂତି ଅଛି। ତ ତୁ କହିଲୁ ବାଇକ୍ ରେ ଗଲେ ଆମକୁ ମଜା ଲାଗିବ। ନା ବସ୍ ରେ ଗଲେ ମଜା ଲାଗିବ?
କୋରାପୁଟ୍ ର ଚାରିଆଡେ ହଉଚି ହରିଆଲି ଜାଗା। ସେଇଠି ଆମେ ଯଦି ବସ୍ ସେଇଠିବା, ତାହେଲେ ଆମେ କାହାର ନଜାରାକୁ କିଛି ଅନୁଭୂତି କରିପାରିବା ନାହିଁ। ତ ଆମେ ମୁଁ ଭାବୁଛି, ଆମେ ଗୋଟେ ତ ଦି ଜଣଙ୍କ ପିଛା ଗୋଟେ ବାଇକ୍ ଆଉ ଏମିତି ହେଇକି ଆମେ ଯଦି ଚାଳିଶି ଜଣ, ତା ହେଲେ କୋଡିଏ ଟା ବାଇକ୍ ରେ ଯିବା। ସବୁ ଟ୍ରାଭେଲ୍ ଜିନିଷ ଧରିକି ଆଉ ଆମେ ଯୋଉଠି ରହିବା, ସେଇ ଏଇ ପାଲ ରେ ଗୋଟେ ସଡ଼କ ବନେଇକି ସେଇଟି ରାତି ବିତେଇ ଲେ, ହେଲେ ଗୋଟେ ମଜା ହବ। ନା କଣ?
ଆରେ, ଗାଡି କଥାରୁ ମନେ ପଡିଲା, ତୁ ସେଇ ଗୋଟେ ନୂଆ କଣ ଗାଡି ଆଣିଛୁ ବୋଲି ମୁଁ ଦେଖିଥିଲି, ସେଇ ତୋର ଷ୍ଟୋରିରେ ଦେଖିଥିଲି ତ ସେ ଗାଡି ବିଷୟରେ କେତେ ଟଙ୍କା କଣ ନେଲା, ଫାଇନାନ୍ସ କଣ ନେଟ୍ ଆଣିଲ, ମତେ ସେ ବିଷୟରେ ଫୁଲ୍ ଡିଟେଲ୍ସ କହିପାରିବୁ କି?
ହଁ, ମୁଁ ଏବେ ଯଉ ଆମର ଭଞ୍ଜନଗରରେ ଗୋଟେ ଅଛି, ଗାଡି ଦୋକାନ। ସେଇଠିକି ଯାଇକି ଗୋଟେ ବୁଲେଟ୍ ଗାଡିଟେ କିଣିଚି। ସେଇଟା ପଡିଗଲା ପାଖାପାଖି ଦୁଇ ଲକ୍ଷ ତିରିଶି ରୁ ଚାଳିଶି ହ ତୁ ତ ଜାଣିଚୁ ମୋ ପାଖରେ ଏତେ ପଇସା ଏକାଥରକେ ହବନି। ସେଥିପାଇଁ ମୁଁ ଲକ୍ଷେ ଟଙ୍କା ଦେଇକି ଆଉ, ଆଉ ଦେଢ ଲକ୍ଷ କି ଲକ୍ଷ ଚାଳିଶି ଖଣ୍ଡେ ମୁଁ ମାନେ ସୁଧ କରିଦେଇଚି। ଯେମିତି କି ମାସକୁୁ ମାସ ମୁଁ ଦେବି ଆଉ। ସେମିତି କଲେ ବହୁତ୍ ସୁବିଧା ଆଉ। ତୁ ଯଦି ଭାବୁଚୁ ଗାଡି ଗୋଟେ କିଣିବୁ ତାହେଲେ ସେଇ ଭଞ୍ଜନଗର ଦୋକାନ କୁ ଯାଆ। ସେଇଟି ଭଲ ଅଛି ପୁରା ଗାଡି।
ଆରେ ହଁ ଭଞ୍ଜନଗର ରେ ତୁ ଜାଣିଚୁ ବହୁତ୍ ଦୋକାନ ଅଛି। ତ ତୁ ଯୋଉଠୁ ଆଣିଥିଲୁ ସେଇଟା ଭଞ୍ଜନଗର ର କୋଉ ଜାଗାରେ ଉପସ୍ଥିତ ସେଇଟା ଟିକେ ଫୁଲ୍ ରେ କହିଲେ ଟିକେ ଭଲ ହେଇଥାନ୍ତା।
ଆମର ଫାଷ୍ଟ ରୁ ଯାଉ ଯାଉ ଭଞ୍ଜନଗର ଯିବୁ। ଭଞ୍ଜନଗର ଗଲେ ଯୋଉ ଆମର ଡାହାଣ ସାଇଟ୍ ଗୋଟେ ଅ ଅଛି ସତ୍ୟନଗର ବୋଲି, ସେଇଠିକି ଯାଇକି ସେ ପାଖରେ ଗୋଟେ ହନୁମାନ୍ ମନ୍ଦିର ଅଛି। ହନୁମାନ ମନ୍ଦିରରୁ ଆଉ ଗୋଟେ ଶହେ ମିଟର ଆଗକୁ ଯାଇକି ଆଁ ଦକ୍ଷିଣକୁ ବୁଲିବୁ, ଦକ୍ଷିଣକୁ ବୁଲିଲେ ସେଇଠି ଲେଖା ହେଇଚି ସମୀର ଏବଂ ନଣ୍ଡା ଗାଡି ଦୋକାନ। ସେଇଠିକି ଯାଇ କିଣିବୁ।
ଆଚ୍ଛା ଆଚ୍ଛା। ତାହେଲେ ମୁଁ କହୁଥିଲି ତାପରେ ଗାଡି ବିଷୟରେ ନାହିଁ। କିନ୍ତୁ ମୋବାଇଲ ବିଷୟରେ ଟିକେ ଭାବିଚି। ତ ତୁ କହିପାରିବୁ କି ମୋତେ କୋଉ
ସେଇ ହିସାବରେ ତୁ ଗୋଟେ ଭଲ ମୋବାଇଲ ଟେ କହ। ଦୁଇ ତିନି ।
ଶୁଣେ ତୁ ତ ଜାଣିଚୁ ଏବେର ପେଟ୍ରୋଲ କେମିତି ହେଲାଣି। ତୁ ତାହେଲେ ତୁ ଏଇ ଗାଡିକି ନ କିଣିକି ଆମର ଇଲେକ୍ଟ୍ରିକ୍ ଯୋଉ ଗୋଟେ ଆସୁଚି ସେଇ ଗାଡି କିଣିଦେ। ଆଉ ସେଇ ଗାଡି କିଣିଦେ। ହଉ ତୁ କଣ କହୁଚୁ ମୁଁ ମୋବାଇଲ କଥା। ମୋବାଇଲ ଦେଖ ଆମର ଯୋଉ ଦଶହରା ଆସୁଚି ଆଗକୁ ଗୋଟେ ଆମର ଫ୍ଲିପକାର୍ଟ ବୋଲି ତାହିଁରେ ଗୋଟେ ଅଫର ଚାଲିବ। ମୁଁ ଭାବୁଚି ତୁ ଏବେ ନ କିଣିକି ତୁ ସେଇ ଦିନେ ମାନେ ଦଶହରା ବେଳେ କିଣିଲେ ତତେ ଗୋଟେ ମୋବାଇଲ ପିଛା ଦଶ ହଜାର ପନ୍ଦର ହଜାର ଡିସକାଉଣ୍ଟ ମିଳିପାରେ। ତୁ ଯଦି ଚାହୁଁଚୁ ଏବେ କିଣି ନେ ବୁଝିଲୁ।
ଆରେ ନା ନାଇଁ ନାଇଁ ମୁଁ ତୋତେ କହୁଚି କି ତୁ ମୋତେ ଭଲ ଦୁଇ ତିନଟା ମୋବାଇଲ କହ। ମାନେ ଭଲ ଭଲ ମୋବାଇଲ ର ନାଁ କହ।
ଦେଖେ ମୁଁ ଏବେ କିଣିଥିଲି ସ୍ୟାମସଙ୍ଗ ଗୋଟେ କିଣିଥିଲି। ତ ସେଇଟା ମତେ ବହୁତ ଭଲ ଲାଗିଲା। ତାର କ୍ୟାମେରା ବି ବହୁତ ବଢିଆ ଅଛି। ଆଉ ଭିଡ଼ିଓ ବି ବନେଇଲେ ବି ଭଲ ହଉଚି। ଆଉ ଗୋଟେ ଦିନର ଚାର୍ଜ ବି ପଳଉଚି। କିନ୍ତୁ ଗୋ ଗୋଟେ ଅସୁବିଧା କଣ ଜାଣିଚୁ ନା ତାହିଁ ରେ ଆମର ଯିଏ ଗେମ୍ ଖେଳିବ ଯଦି ଗେମ୍ ଫେମ୍ ଖେଳିବାକୁ ଚାହୁଁଚୁ ତାହେଲେ ତୁ ଆଶର୍ସକୁୁ ପଳା। ଆସୋର୍ଷ ରେ ଗୋଟେ ଅଛି ଆରଜି ବୋଲି ସେଇଥିରେ ମାନେ ଗେମ୍ ଖେଳିବୁ ମାନେ ଦିନ ସାରା ତୁ ଗେମ୍ ଖେଳିବୁ କିଛି ହବନି। ତୁ ତ ଗୋଟେ ଗେମର୍। ସେଥିପାଇଁ ତୁ ସେଇଟା ଖେଲ୍।
ଆରେ ଖାଲି ମତେ ଗେମ୍ ଖେଳିଲେ ହବନି। ତୁ ଯେମତି ଜାଣିଚୁ ମୁଁ ମୋ ୟୁଟ୍ୟୁବରେ ଲାଇଭ କରୁଛି। ଇନଷ୍ଟାଗ୍ରାମରେ ରିଲ୍ସ ପୋଷ୍ଟ କରୁଚି। ତ ତୁ ଦୁଇ ତିନିଟା ମୋବାଇଲ୍ କହ, ଫୁଲ୍ ଡିଟେଲ ସହିତ କୋଉ ପ୍ରସେସର କୋଉ କ୍ୟାମେରା କେତେ ୱାଟ ଚାର୍ଜର ସବୁ ଟି କିଛି କହ। ମୁଁ ଜାଣିବାକୁ ଚାହୁଁଚି ନା ତୋଠୁ।
ଶୁଣ ଯଦି ଭିଡିଓ ବି ବନେଇବୁ ଇନଷ୍ଟାଗ୍ରାମରେ। ଏ ରିଲ ବି ବନେଇବୁ। ଆଉ ଗେମ୍ ମଧ୍ୟ ଖେଳିବୁ ତାହେଲେ ଗୋଟେ ମୋବାଇଲ ହଉଛି ସେଇଟା ହଉଛି ମୋର ଗୋଟେ ଅଛି ଏବେ ଏକ୍ସ ର ଏକ୍ସ ଥ୍ରୀ ହଣ୍ଡ୍ରେଡ ବୋଲି ସେଇଟା ତୁ କିଣିଲେ ମାନେ ତୁ ମୋବାଇଲ ବୋଲି ତୁ କହିପାରିବୁନି ସେଟା ଗୋଟେ କ୍ୟାମେରା ବୋଲି ତୁ କହିବୁ। ଭିଡିଓ ବନେଇବୁ ଏବଂ ଫଟୋଗ୍ରାଫି କରିବୁ। ଆଉ ଗେମ୍ ମଧ୍ୟ ଭଲ ଚାଲିବ ଆଉ ତା ସହିତ ତାର ଚାର୍ଜ ମଧ୍ୟ ପୁରା ଜଲଦି ହବ। ଥରେ ଚାର୍ଜ ବସେଇଲୁ ଦିନ ସାରା ଆରାମରେ ଚଲେଇବୁ। ଆଉ ଯଦି ବି ସରିଯାଏ ତ ଆଉ ଥରେ ପାଞ୍ଚ ମିନିଟ ଖଣ୍ଡେ ବସେଇ ଦେବୁ ତୁ ଯୁଆଡେ ଯାଇକି ଦଶ ଘଣ୍ଟା ମଧ୍ୟ ଚାଲିଯାଏ। ବୁଝିଲୁ ଯଦି ଏଇଟା କିଣବୁ ତାହେଲେ ଭଲ ହବ କହୁ
ସୁରଜ ଆଣିଛି ସେଇ ମୋବାଇ ମୋବାଇଲଟି କହୁଛୁ ତ?
ନା ସୁରଜ ତ ଆଣିଛି ଆପଲ ଟା ଆମର ଯୋଉ ଇଏ ଆଣିଛି ମୁନା ଖଟେଇ। ସେଏ ଯୋଉ ଆଣିଛି ଭିବୋ ଟା ସେଇଟା ମୁଁ କହୁଛିି। ମୁନା ଖଟେଇ ଭିଭୋଟା ଦେଖିନୁ ଯଦି ଦେଖିନୁ ତା ପାଖକୁ ଯାଇକି ଦେଖି ଆସ।
ଭାଇ ତା ମୋବାଇଲ ତ କହିଲ ତାର ମୋବାଇଲରେ ଏକ୍ସଟ୍ରା ଲେନ୍ସ ବି ଲାଗୁଛି। ସେଇଟା ବହୁତ ବଢିଆ ଅଛି। ତ ଆଣିଲେ ଠିକ ହବ। କିନ୍ତୁ ତାର ବେଟିରୀ କେତେ ଚାର୍ଜର ଟା କେତେ ଟିକେ କହିଦେଲେ ଭଲ ହେଇଥାନ୍ତା ଆଉ।
ତା ଚାର୍ଜର ଟା ରହୁଛି ମୁଁ ଶୁଣିବାକୁ ପାଇକିରି ବି ଶହେ ମାନେ ଶହେ ୱାଟ। ଶହେ ୱାଟ ର ଅର୍ଥ ହେଉଛି ଥରେ ଯଦି ଚାର୍ଜ ବସ ମାନେ ଜିରୋ ଧର ହେଇଯାଇଥିବ ଚାର୍ଜ ବାସେଇବୁ ସିଏ ଗୋଟେ କୋଡିଏ ମିନିଟରେ ତୋର ଶହେ ପରସେଣ୍ଡ ସରିଦବ ବୁଝିଲୁ।
ଆରେ ବା ବହୁତ ବଢିଆ ହେ ତୁ ସେଟା ଆଣୁ ବୋଲି ଭାବୁଛୁ ପରା।
ମୁଁ ଭାବୁଥିଲି ଯେ ସେଇଟା ବା ବହୁତ ଅଧିକ ପଇସା ହେଇଯାଉଛି ସେଇଟା ପାଖାପାଖି ନବେ ହଜାର ପଡୁଚି ତୁ ତ ଜାଣିଚୁ ଏବେ ମୁଁ ଗୋଟେ ଗାଡି କିଣି ଆଉ ସେଇଟା ପାଇଁ ମୋ ପାଖରେ ପଇସା ପତ୍ର ନାହିଁ କିନ୍ତୁ ସେଇଟା ମୋର ଆଣିବାକୁ ବହୁତ ଇଛା। ଗାଡ଼ିର ପଇସା ଟା ସୁଯି ସାରିଲେ ଭାବୁଚି ସେଇଟା ଗୋଟେ ଆଣିବି। ଅଛି ତା ଆଗକୁ ଆଉ କଣ ଭଲ ମୋବାଇଲ ବାଜିବ ସେଇଟା ଆଣିଲେ
ଆଚ୍ଛା ଦେଦି ତୁ ଏବେ ଗୋଟେ ମୋବାଇଲ କିଣିବାକୁ ଚାହିଁଥାନ୍ତୁ ତ ତୁ କୋଉ ମୋବାଇଲ ଟା କିଣିଥାନ୍ତୁ ଆଉ କଣ ପାଇଁ କିଣିଥାନ୍ତୁ ଟିକେ କହିଲୁ।
ଦେଖ ମୁଁ କିଣୁଥିଲି ମୁଁ ଭାବୁଥିଲି ଯେ ଭିଭୋ ଟା ଆଗ କିଣିବି କିନ୍ତୁ ଆମ ଘରେ ଗୋଟେ ଗାଡି।
ମାନେ ଆମକୁ ବଡ ଅସୁବିଧା ହଉଚି ସେଥିପାଇଁ ମୁଁ ବାଧ୍ୟ ହେଉଛି ଗାଡି ଟେ ଆଣିଲି। ଏଇ ଫୋନ୍ ଟା ଆଉ କେତେଦିନ ମୁଁ ଏବେ ଧରୁଛି ଗୋଟେ ସାମସଙ୍ଗ ର ମୋବାଇଲ। ଏଇ ଫୋନ ଟା ଆଉ ଦି ବର୍ଷ ଚଲେଇଲେ ଗାଡିର ପଇସାଟା ଶୁଜା ସରିଲେ ସେତେବେଳେ ଗୋଟେ ଭଲ ଫୋନ ଆଣିବି ଆଉ। ସେତେବେଳେ ଯୋଉଟା ବ ହେଲା ତୁ ଯଦି ଏବେ କିଣିବୁ ତାହେଲେ ବିବୋ ଟା ଆଣେ ସେଇଟା ମୋ ବହୁତ ବର୍ଷା ଅଛି।
ଆଚ୍ଛା ଆଚ୍ଛା। ତୁ ଯେମି ଯେମିତି କହିଲୁ ସେଇଟା ବଢିଆ ଅଛି। ସେ ମୁନା ଭାଇଙ୍କୁ ମୁଁ ଗୋଟେ ଦିନ ଦେଖୁଥିଲି- ସେଇ କଥା ଛାଡେ। ମୁଁ କହୁଥିଲି ଯେ ଆଉ ତୁ କୋଉ ଦିନ ଗାଁ କୁ ଆସିବୁ? କାହିଁକି ନା ଏବେଠୁ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
। ଏବେ ତ ମୁଁ ଯିବି ବୋଲି ଭାବୁଚି। ପାଞ୍ଚ ଦିନ ଲଗାତାର ବର୍ଷା ହଉଚି ଗାଁ ରେ ମୁ କଣ ଶୁଣିବାକୁ ପାଇଛି। କିନ୍ତୁ ଏଇପଟେ ବହୁତ ଖରା। ଏଇ ପଟେ ଏମିତି ଖରା ଯେ କହିଲେ ନସରେ। ଆଉ ବର୍ଷା ହେଇକି ବର୍ଷା ହେଇକି ଛାଡୁ ଗାଁ ରେ। କେବେ ଗୋଟେ ଯିବା। ଆଉ ମୁଁ ଭାବୁଛି ବର୍ଷା ଟା ଆମର ଲଘୁ ଚାପରେ ତିନ ରୁ ଦିନ ଚାରି ଦିନ। ତିନି, ଚାରି ଦିନ ପରେ ଯଦି ଛାଡିବ ତାହେଲେ ମୁଁ ଯାଇକି ତିନି, ଚାରି ଦିନ ଗାଁରେ ରହିକି ଆସିପାରିବି। ଆଉ ମୁଁ କହୁଥିଲି ତୁ ନହେଲେ ଏଇପଟେ କେତେବେଳେ ଆସୁନୁ ବୁଲାବୁଲି କରିବା।
ଆରେ ମୁଁ କହୁଥିଲି କି ତୁ ତ ଜାଣିଛୁ ଯେମିତି ଗାଁରେ ମେଘ ପବନ ବହୁତ ହଉଚି। ତ ମତେ ଘରୁ ଟିକେ ବାହାରିବାକୁ ବି ଭଲ ଲାଗୁନାହିଁ। ଏମିତିରେ ତୁ ଜାଣିଚୁ ମତେ ଟିକେ ଅସନା ଟିକେ ଭଲ ଲାଗେ ନାହିଁ। ସେଥିପାଇଁ ମୁଁ ଭାବୁଚି ଯାଇ ପାରିବିନି ତୁ ଟିକେ ଆସିଲେ ଭଲ ହେଇଥାନ୍ତା ଆଉ।
ହଉ ମୁଁ କେତେବେଳେ ଗୋଟେ ଟାଇମ କାଢି଼ କି ଯିବି ବୋଲି ହଉଚି।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
ଆଉ ତାହେଲେ
ଆଉ ତାହେଲେ
ଯୋଉ ଆସନ୍ତା ଦଶ ତାରିଖ ଆସୁଛି, ଆମ ଗାଁରେ ନାମ କୀର୍ତ୍ତନ ହବ ବୋଲି କହୁଛନ୍ତି। ସେଇଦିନ ମୁଁ ଯିବି ଆଉ। ନାମଯଜ୍ଞ ଏଥର କଣ ବେଶୀ ପୁଳାଏ ଦୋଳି ଫୋଳି ଆ ସିବ ମୁଁ ଶୁଣିଛି, ହେଲେ ବର୍ଷା ତ ହେଇଛି କାଦୁଅ ହେଇକି ଅଛି ଆଉ।
ହଉ ତାହେଲେ ରହୁଛି ଚାର୍ଜ ବି ସଇଲାଣି। ତାହେଲେ ରହୁଛି?
ହଁ, ହଁ ହଉ ହଉ।